ହ୍ୟାଲୋ।
ଉଁ ଶୁଭା ଯାଉଛି।
ହଁ ଶୁଭା ଯାଉଛି।
ହୁଁ କଣ କରୁଛ?
କିଛି ନାଇଁ ଏ ଶୋଇକି ଫୋନ ଟିକେ ଦେଖୁଥିଲେ ଆଉ। ଆଉ ତମେ?
ମୁଁ ଅଛି ବାହାରେ ବସିଛି ଆଉ।
ଛି ଆଉ।
ଆଉ କଣ ଖାଇଲ ନା ନାଇଁ? ସନ୍ଧ୍ୟା ଭୋଜନ
ନା ନା ସେମିତି କିଛି ଖାଇନି ତ ମୁଁ।
ହଉ ନା ଆଉ ଟିକେ ପରେ ଖାଇବା ଆଉ କଣ ହେଲେ।
ଏ ପାଗରେ କଣ ଖାଇବାକୁ ଭଲ ଲାଗିବ? ବର୍ଷା ହେଇଛି ନା ସେପଟେ ନା ବର୍ଷା ହେଇନି?
ହେଇଛି ତ। ଥଣ୍ଡା ଥଣ୍ଡା ପାଗ ହୁଁ।
କଣ ଭଲ ଲାଗିବ ଖାଇବାକୁ?
ପକୁଡ଼ି।
ଆଉ
ଆଉ କଣ ପକୁଡ଼ି ତ ଭଲ ଲାଗିବ ଆଉ ଗରମ ଗରମ ପକୁଡ଼ି।
ପୋକଡ଼ା?
ହଁ ପକୋଡା ବି ଭଲ ଲାଗିବ।
ତମକୁ ମାନେ ଆମିଷ ନା ନିରାମିଷ?
ମତେ ଆମିଷ ବସନ୍ଦ। ନିରାମିଷ ଟିଏ ଏତେ ପସନ୍ଦ ନାହିଁ। ତମକୁ?
ନିରା, ନିରାମିଷ ମତ ବି ପସ ହମ୍ ନୁହଁ ହେଲେ ମୁଁ ଏବେ ଭାବୁଛି କି ଆମିଷ ଛାଡ଼ିଦେବି।
କୋଉ ଖସି ରେ?
ଖୁସି ମାନେ
ମତେ ଲାଗୁଛି କି ବହୁତ ପାପ କଲା ଭଳିଆ ସେଇଥିପାଇଁ। ଆମିଷ ଟା ଖାଇବା କଥା ନୁହ। ଏମତି ବି କୁକୁଡା ମାଂସ ତ ଏମିତି ବି ଖାଇବା କଥା ନୁହେଁ ନା। ଭଲ ନାଇଁ ସେଇଥିପାଇଁ।
ଯେ ହୁଁଁ
ସେଇଥିପାଇଁ ଭାବୁଛି ଛାଡ଼ିଦେବି ବୋଲି।
ଏତେ ଭଲ ପିଲା ହେଇ ଯିବ ତାହେଲେ।
ମୁଁ ଭଲ ଆ୍ା ହେଲା ନା।
ଓହୋ ଭଲ ଜେ ଆଉଠି ଭଲ ହେଇଛିିବ ଆଉ।
ବଧେ।
ହଉ।
ମାଛ ପସନ୍ଦ?
ମୋର ସବୁ ପସନ୍ଦ ଆମିଷରେ ସବୁ।
ଆଉ କଇଁଛ?
ନାଇଁ ନାଇଁ କଇଁଛ ନାଇଁ।
ଆଉ ଗାଈ ମାଂସ?
ନାଇଁ। ମାନେ? ଆମ ନାଇଁ ନାଇଁ
ଆଉ?
ଆ ରୁହ ହଁ ବାରା ଖାଉଛି।
ବାର୍ହା ଘୁଷୁରୀ ଆଉ ଗୋଟେ ଝିଙ୍କ
ଘୁଷୁରୀ ଘୁଷୁରୀ ଖାଉନି।
ଖାଉଛ?
ନା ନା।
ଝିଙ୍କ?
ତମେ ଖାଉଛ।
ନାଇଁ ନାଇଁ। ଆଉ ଝିଙ୍କ ବୋଲି କିଛି ଅଛି ମୁଁ ବସ୍‌ ଖାଇଚ?
କଣ?
ତାର ମାଂସ ହଁ। ଆଉ ଯୋଉ ବର୍ଷା ଦିନ ଗୋଟେ ଯୋଉ ପୋକ ନଥାଏ?
ନାଇଁ ମତେ କଣ ଆଦିବାସୀ ଭାବ
ନାଇଁ ନାଇଁ ସେତି
ତମେ କଣ କଣ ଖାଇଚ କହିଲ?
ମାଛ।
ହୁଁ।
ଆଉ କୁକୁଡ଼ା ମାଂସ। ଛେଳି ମାଂସ ସେତିକି ହିଁ ଖାଉଛି ମୁଁ ଆଉ ଅଣ୍ଡା ବି ଖାଉଚି।
କଙ୍କଳା ଚିଙ୍ଗୁଡି
ଚିଙ୍ଗୁଡି ପସନ୍ଦ କଙ୍କଡ଼ା ଏତେ ନାଇଁ ଭଲ ଚଣା।
ଉଁ ହୁଁ। ଭଲ କଥା। ଆଉ ଏବର୍ଷ ହୋଲି ଖେଳୁଥିଲ ନା ନାଇଁ?
ହୋଲି ହଁ।
ହୁଁ କୋଉଠି ଥିଲକି?
ହୋଲି ଟାଇମରେ ଘ ଆଜ୍ଞା ଘରେ ଥିଲି ନା ନା ଏ ବର୍ଷ ମୁଁ ହୋଲି ଖେଳିନି।
ହୁଁ।
ଏ ବର୍ଷ ମୁଁ ଘରେ ଥିଲି ହୋଲି ଖେଳିନି।
ଓହୋ। କଣ ପାଇଁ ହଁ ମୁଁ ଖେଳିଛି ମାଡ଼ ହୋଇଥିଲା ଗୋଡ ବ୍ୟନ୍ଦେଜ ବାନ୍ଧିକି ଖେଳି ଯାଇଥିଲି।
ଗୋଟେ ଅଲଗା ପ୍ରକାର ଖୁସି ନା
ହଁ ପରା। ହୋଲିରେ ମଜା ଆଉ ପାଇବୁ ସାଙ୍ଗସାଥି ବୁଲାବୁଲି ହେଇକି ହୋଲି କେଳ ହୁଏ।
ଆର ବର୍ଷ ଖେଳିଥାନ୍ତ ଆସନ୍ତା ବର୍ଷକୁ ଏ ବର୍ଷ ନ ଖେଳିକି।
ହସ୍। ହ ତଉ ସଖଳିଥିଲ ଦୁଇ ହଜାର ଛବିଶ ର ମଜା ଟା ଆଉ ଦୁଇ ହଜାର ସତେଇଶରେ ପାଇଥାନ୍ତି।
ଆଛା ନାଁଇ ନା ତୁମେ କି କି ମାଂସ ଖାଉଛ ହେଇଟା କହିଲ?
କି କି ମାଂସ ବୋଲି କଣ କୁକୁଡ଼ା ମାଂସ ଛେଳି ମାଂସ ଆଉ ବାର୍ହା ଖାଇଛି। ନାଇଁ ନାଇଁ ସେସବୁ କିଛି ଖାଉନି ଖାଲି ବର୍ହା ଗୋଟେ ଖାଇଛି। ତାପରେ ମାଛ, ଚିଙ୍ଗୁଡି, କଙ୍କଡ଼ା ଆଉ ଏତିକି।
ଏ ଯାକ ସବୁ କଙ୍କଡା, ଚିଙ୍ଗୁଡି, ମାଛ ଛୋ ତଚ୍ ଏଇ ଯୋଉ ଛୋଟ ଛୋଟ ମାଛ ହେଇଡା ଭଲ୍ ଲାଗେ?
ହଁ।
ଆଚ୍ଛା ତୁମର କଉ ଜିଲ୍ଲା?
ଆମର ଆମେ ରହୁଛୁ କନ୍ଧମାଳ କିନ୍ତୁ ଆମ ଗାଁ ହଉଛି ବୌଦ୍ଧ ଜିଲ୍ଲା।
ତୁମର ସେପଟେ କାଇଁ ଚଟଣି
ନାଇଁ ନାଇଁ ଆମ ସେପଟେ କାଇଁ ଚଟଣୀ ନାଇଁ କାଇଁ ଚଟଣୀ ହଉଚି ଆମର ମୟୂର୍ଭଞ୍ଜ୍ ମୟୂର୍ଭଞ୍ଜ୍ ସାଇଡ୍
ମୟୂର୍ଭଞ୍ଜ୍, କେଉଁଝର୍ ଏଇପଟେ ସାଇଡ୍ ରେ ଖାଆନ୍ତି କାଇଁ ଚଟିଣୀ। ମତେ ଲାଗିଲା ତୁମେ ମାନେ ବି ଖାଉଥିବ ବୋଧେ।
କଣ ହେଲା? ତମର୍ ପସନ୍ଦ୍ କି ଆନ୍ଧି ଙ୍କାଇଁଚ। ସ୍ପେଶିଆଲ୍ ବନେଇକି ଆଣ୍ଦେବି।
ଉଁହୁଁ ନାଇଁ ନାଇଁ ଥାଉ ଥାଉ ଥାଉ।
ନା ଙ୍କଇଁଚ ମାଉଁସ ପାଦ ଉରା ଆଣ୍ଦେବି ଙ୍କଇଁଚ
ଆଚ୍ଛା। ତୁମେ ଯୋଉ ହୋଲି ଖେଳିଚି ବୋଲି କହିଲ ଭାଙ୍ଗ ପିଇଜ? ଶୁଭା ଯାଉନେଇ।
ପଣା ବନେଇ
ଭାଙ୍ଗପଣା। ମାନେ ସେଇ ପଣାରେ ଭାଙ୍ଗ ମିଶ୍ଥିଲା? ଭାଙ୍ଗ ମିଶି ନଥିଲା?
ନା ଆମେ ନିଃଶା ଦ୍ରବ୍ୟ ବାଲା ନାହିଁ ତ।
କେବେ ସେମ୍ତି କିଛି ଭାଙ୍ଗ ସେ ଯାକ କେବେ ପିଇନ?
ନାଇଁ। ନିଃସା ଦ୍ରବିୟ ଆସକ୍ତ ନାହିଁ ଆଟ୍ରୋପ୍।
ତାହେଲେ ଆଉ ହୋଲି କଣ ଖେଲ?
ଉଁ ହୁଁ। ମାନେ ନିଶା ଦ୍ରବ୍ୟହବ ଭାଙ୍ଗ ପଣା ପିଇଲେ ହିଁ ହୋଲି ଖେଳ ହୁଏ ବୋଲି କିଏ କହିଲା?
ମୁଁ ସେମ୍ତି କହୁନି। ସେଇଟା ଗୋଟେ ଅଲ୍ଗା ପ୍ରକାର ମଜା ଲାଗିଥାଏ। ନା ନା ନା ନା ନା ନା। ନା ନା ଆମର ବି ଫଳ ସବୁ ମିଶେଇକି ପଣା ଦିଆଯାଏ ବାକି ସେଇଠି ଭାଙ୍ଗ ମିଶି ନଥାଏ।
ହଉ ନେଷ୍ଟ୍ ଆସନ୍ତା ବର୍ଷ ତମ୍ ପାଇଁ ଭାଙ୍ଗ ପଣା ଆଣିଦେବି ଆଉ।
ପୁଲ୍ ଧନ୍ୟବାଦ୍ ମୋ କଥା ମନେ ପ କେ ମନେ ରଖିଥିବ ଆଣିଦବ ଯେମିତି।
ହଉ ଆଉ ଭାଙ୍ଗ ପଣା ଆଣିଦେବି।
ଆଣିଦିଅ ଆଉ କଣ ଏବେ ବର୍ଷ ଦିନ କଣ ମିଳେ ଯୋଉ ଛତୁ ମିଳେ।
ହୁଁ ଛତୁ।
ଦି ଯାକ ତୁମେ ଏଇଠି କଉଠି ରହୁଛ?
ଆମର କେନ୍ଦୁପଦା।
କେନ୍ଦୁପଦାରୁ କୁଆଡ଼େ?
ହୁଁ ତମେ ପରା ଫୁଲବାଣୀରେ ରହୁଚ କେନ୍ଦୁପଦାର ଜାଣି ନ।
ମତେ ଫୁଲବାଣୀ ମାର୍କେଟ ବିଷୟ ଉଁ ଏଇ ବିଷୟରେ ଫୁଲବାଣୀ ବିଷୟରେ ବି ପଚାରିଲେ ମୁଁ କହିପାରିବିନି।
ହୁଁ ହୁଁ। ତମେ କଉଠି ରହୁଛ କି?
ଆମର ଏଇ ଉ ମାଡିବନ୍ଧା ଛକ।
ଓହୋ।
ଆଜ୍ଞା।
ହୁଁ ହୁଁ ଆମର ସେ ପିଅନପଡା ରାସ୍ତା ଦେଇକି ଆସିବ ସିଧା ସିଧା ଆଉ।
ଭଲ ଆଉ ସେ କେନ୍ଦୁପଦାରୁ କଣ କେନ୍ଦୁ ମିଳେ?
ନାଇଁ ତ ଖାଲି ନାଁ ତା କେନ୍ଦୁପଦାର।
ଆଛା।
ହୁଁ। ଆଗରୁ ମିଳୁଥିବ ସାୟଦ ସେଥିପାଇଁ ନାଁ ହେଇଯାଇଛି।
କେନ୍ଦୁପଦା।
ହୁଁ।
କେନ୍ଦୁପଦାର କେତେ ବଢିଆ ନା ଗୁଡା।
ଉଁ ଜାଣିନ ତ ଫୁଲବାଣୀ ରହିକି।
ନା ମତେ ଫୁଲବାଣୀ ବିଷୟରେ। କଉଠି କେଉଁ କେଉଁ ଜାଗା ଅଛି ପଚାରିଲେ ମୁଁ କହିପାରିବିନି।
ଓହୋଉ। ହଉ ଆ ଆସ୍ତେ ଆସ୍ତେ ଜାଣିଯିବ ଆଉ।
ଆଜ୍ଞା।
ହୁଁ ହଁ। ବୁଲାବୁଲି କରିବାକୁ ଗଲେ ଜାଣିଯିବ।
ଆଜ୍ଞା ବୁଲାବୁଲି ମାନେ ଏବେ ଯେମିତି କିି? କିଛି ଯଦି ପ୍ର ପ୍ରସିଦ୍ଧ ଜାଗା ଅଛି ଜଣାଶୁଣା ଜାଗା ଅଛି। ସେଇ ଜାଗା ଯାକକୁ ଯାଇଛି ଯେମିତି କିି ପୁତୁଡି ଉର୍ମାଗଡ। ତା ପରେ ଯେଉଁ ମୁକ୍ଲିଙ୍ଗାଆ। ମଣ୍ଡାସରୁସ ସେମିତି ଜାଗା ଯାକକୁ ଯାଇଛି ବାକି ଏଇ ଫୁଲବାଣୀରେ କଣ ଅଛି କୁଆଡେ। ଆଜ୍ଞା ମୁଁ ସେ ବିଷୟରେ କହିପାରିବିନି।
ହଉ ହଉ।
ହଁ ତା ହେଲେ ତୁମେ ଏଠି ରହିକି ସବୁ ଜାଣି ଯାଇଛ ନା!
ହୁଁ ଛୋଟ ବେଳୁ ରହୁଛ ଏଠି ଜନ୍ମରୁ।
ଆଚ୍ଛା-ଆ। ତାହେଲେ ବସ ସେଇଠି ତୁମର ଘର ଅଛି ଏଇଠି ପୁରା ଆସିଯାଇଚ।
ଉଁ-ଉ। ଗାଁକୁ ଏତେ ଯିବା ଆସିବା ନାଇଁ ଆଉ କଣ କାମ ପଡ଼ିଲେ ହିଁ
ଆଚ୍ଛା।
ହୁଁ।
ଆଚ୍ଛା ହୋଉ ତାହେଲେ ମୁଁ ଟିକେ ପରେ କଲ୍ କରୁଛି।
ହୋଉ ହୋଉ।
ଉ ରହିଲି ହିଁ ଧନ୍ୟବାଦ।
ଧନ୍ୟବାଦ୍।